ନମସ୍କାର ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଭାଇ ନମସ୍କାର କଣ କହୁଛନ୍ତି?
ଏଟି ଏମିତି ବୁଲୁଛି ହଁ ଶୁଣା ଯାଉଛି।
ଆଚଛା ଭାଇ କଣ କରୁଛନ୍ତି ଆଜ୍ଞା ଭାଇ।
ଏଇଟି ଏମତି ହଷ୍ଟେଲରେ ଏପଟ ସେପଟ ହଉଛି ଆଉ।
ଆଚ୍ଛା ଆଉ ଖିଆ ପିଆ କରି ସାରିଲେଣି।
ହଁ ହଁ।
କଣ ଖାଇଲେ?
ଏ ରୁଟି ଆଉ ମଟନ ଆଉ।
ଆଜି ମଟନ ହଁ ବାର ବି ଅଛି ବଢିଆ ବଢିଆ। ଦେହ ପା ଠିକ ଅଛି ମୁଁ ଖାଇଲି ହଁ ମୁଁ ଖାଇଲି ମୁଢି ତାପରେତ ସକାଳ ଥିଲା ଯୋଉ ଯେମିତି ଖାଆନ୍ତିନି ୱେଷ୍ଟ ଓଡିଶନ୍ ମାନେ। ଆଜି ରାତିରେ ପୁରା ସେଆ ଖିଆହେଇଛି। ସେ ଆଳୁଚପ ମୁଢି ପିଆଜ ମସ୍ତ୍ ଲାଗେ। ଆଜ୍ଞା। ହ୍ୟାଲୋ। ହ୍ୟାଲୋ ଭାଇ ଆପଣଙ୍କ ଭଏସ କଟୁଚି କୋଉଠି ଅଛନ୍ତି କି?
ହ୍ୟାଲୋ।
ଆଜ୍ଞା।
ହଁ ଏମ୍ ବି ବି ଏସ୍ କରୁଛନ୍ତି ନା।
ଆଜ୍ଞା। ଆପଣ କଣ କରୁଛନ୍ତି?
ହ୍ୟାଲୋ।
ଆଜ୍ଞା।
ଭଏସ ଶୁଣା ଯାଉଛି ହଁ ମୁଁ କହିଲି କୋଉଠି କରୁଛନ୍ତି ଏମ୍ ବି ବି ଏସ୍
ଏ ସି ବି ରେ ଅଛି ଏନା।
କଣ କହିଲେ।
ଏସ୍ ସି ବି ରେ ଅଛି କଟକ ରେ।
ଆଚ୍ଛା ଆଚ୍ଛା।
ଆଜ୍ଞା ଆପଣ କଣ କରୁଛନ୍ତି?
ହ ମୁଁ ପିଜି କରୁଛି ଆଉ।
ପି ଜି କୋଉଥିରେ।
ମୁଁ ଜୁଲୋଜି ରେ।
ଆଜ୍ଞା।
ଜି ଜିଓଲୋଜି ଜିଓ।
ଆଛା ଏଟା ମାନେ।
ହ୍ୟାଲୋ।
ହ୍ୟାଲୋ କେତେ ସ ଲା କଲେଣି
ହ୍ୟାଲୋ।
ମୁଁ କହିଲି କେତେ ବର୍ଷ ହେଲା କଲେଣି ତୁ କି
ଆଚ୍ଛା ୟା ପରେ କଣ ପ୍ଲାନିଂ ଅଛି।
ଏହାୟ ପରେ ସେଇ ଅଛି ଆଉ। ୟୁ ପି ଏସ ସି ୟୁ ପି ଏସ ସି ପାଇଁ ଆଉ।
ପ୍ରିପାର ହେଲେଣି ନା ହେଇନାହାନ୍ତି ଆପଣର।
ହଁ ଷ୍ଟାର୍ଟିଂ କଲିଣି ଧୀରେ ଧୀରେ ଚାଲିଛି ସେଇଭଳିଆ ସେକେଣ୍ଡ ଇଅର୍ ତ।
ଆଚ୍ଛା ଆଚ୍ଛା ହଁ ସେକେଣ୍ଡ ଇଅର୍ କରିଦିଅନ୍ତୁ ନହେଲେ ମାନେ କମ୍ପିଟିସନ ତ ବହୁତ ଜାଣିଥିବେ ମୋ ଜଣେ ଭାଇ ପ୍ଲସ୍ ଥ୍ରୀ କରୁଛି ମାନେ ମୋ ଦାଦାଙ୍କ ପୁଅ ସିଏ ଏବେଠୁ ତାର ଆକଚୁଆଲି ଫାର୍ଷ୍ଟ ଇଅର ଏଇ ସେ ସେମି ସେମିଷ୍ଟର ଆଗକୁ ଅଛି ବଟ ସେ ଏପଟଠୁ ପଢିଲାଣିି ୟୁ ପି ଏସ୍ ସି ପାଇଁ।
ଆଗରୁ ଆ ପ୍ରିପାରେସନ୍ ପ୍ଲସ୍ ଥ୍ରୀ ଠୁ ଷ୍ଟାର୍ଟ କରିଦେବା ଵେଟର-
ଆଜ୍ଞା ନହେଲେ ପ୍ଲସ୍ ଥ୍ରି ତିନି ବର୍ଷ ନ ନର୍ମାଲ କରିକି ବୁଲାବୁଲି କରିକି କିଛି ଲାଭ ନାହିଁ।
କିଛି ଲାଭ ନାହିଁ ପ୍ଲସ ଥ୍ରି ରେ ସେମିତି ବି କିଛି ସ୍କୋପ ବି ନାହିଁ। ଏମ୍ ବି ବି ଏସ୍ କେତେ ବର୍ଷ ହେଲାଣି?
ଅଜ୍ଞା।
ହଁ ସାଲେପୁର କଲେଜରେ ପଢୁଥିଲ ନା କଣ ପ୍ଲସ ଟୁ ରେ?
ଆଜ୍ଞା।
ଆ କୋଉ ବ୍ୟାଚ ଥିଲା?
ମୋ ମୋର ଥିଲା ଦୁଇ ହଜାର ଏକୋଇଶ ବ୍ୟାଚ୍ ମୋ ଡ୍ରପ୍ ଅଧିକ ଲାଗିଗଲା। ମଝିରେ କରୋନା ହେଇ ଯାଇଥିଲା ବାବାଙ୍କ ଦେହ ଖରାପ ହେଲା ଦେନ୍ ମୋର୍ ଟେ ଅସୁବିଧା ହେଇଗଲା
ହୁଁ ହୁଁ। ପ୍ରିପସନ୍ କୋଉଠି କରୁଥିଲ ନା ସେ ପ୍ରିପସନ୍
ଅ ଦିଇ ବର୍ଷ ସେନ୍ସ ଦେଇଛି।
ଆଚ୍ଛା ଆଚ୍ଛା।
ଆଉ ଗୋଟେ ବର୍ଷ ମାମୁଁ ହର ପାଖରେ ଗୋଟେ ଥିଲା ସେ କୋଚିଂ ସେଣ୍ଟର ଟା ମାନେ ପ୍ରାୟ କେହି ଜାଣି ନାହାଁନ୍ତି ଲୋକାଲ କହିବାକୁ ଗଲେ ସେଠି ପାଞ୍ଚ ଜଣ ମିସି ପଢୁଥିଲେ ସି ସେ ଗୋଟେ ସାର୍ ଗାଇଡ କରୁଥିଲେ ସେଫ୍ ବି ହେଇଗଲା କହିବାକୁ ଗଲେ।
ବୁଝିଲେ?
ଆଜ୍ଞା। ଆଉ ବର୍ଷ
ଆଉ ଦେହରେ କଣ କହିଲେ?
ଘରେ ସବୁ କେମିତି ଅଛନ୍ତି?
ହଁ ହଁ ଭଲ ଅଛନ୍ତି।
ହଁ ଠିକ୍ ଅଛନ୍ତି ପୁରା ଭଲ ନହେଁ ଠିକ୍ ଅଛ
ଆଚ୍ଛା।
ଆଜ୍ଞା ଏ ମୋ ଆ ଏଇ ପୂର୍ବ ରବିବାର
କୋଉଠି ମାନେ ରହୁଥିଲେ କୋଉଠି ମାନେ କୋଉ ସେସନ୍ ଥିଲା ରାଙ୍କ? ଥିଲେ ଓହୋ ଆଚ୍ଛା ଆଚ୍ଛା ବି ଏମ ବି ନୁହେଁ?
ହଁ ପଳିଙ୍ଗ ସିପର୍ ବି ଏମ ବି ରହୁଥିଲେ।
ହଁ ହଁ ଜାଣିପାରିଲି।
ଆଜ୍ଞା।
ବି ସେକ୍ସନ ଥିଲା ବୋଧେ ନା?
ହଁ ମୋର ବି ସେକ୍ସନ।
ହଁ ସେଥିପାଇଁ ମୁଁ ଜାଣିନି ଆଉ।
ଆଚ୍ଛା।
ମୋର ଏ ସେକ୍ସନ ଥିଲା।
ଆଚ୍ଛା।
ହଁ।
ହଉ ହଉ କଉଠି ପଢୁଥିଲେ କି?
ସେଇ ସାଲେପୁରରେ।
ଆରେ କୋଚିଂ
କଣ କହିଲେ?
କୋଚିଂ କୋଚିଂ।
କୋଚିଂ ଥିଲା ପାଠଶାଳା ବୋଲି ଗୋଟେ ନୂଆ ଖୋଲିଥିଲା ଜାଣିଛ?
ହଁ ହଁ ଜାଣି ଜାଣିଛି।
ହଁ ହଁ ସେଇ ପାଠଶାଳାରେ।
ଆଚ୍ଛା ଆଚ୍ଛା।
ହଁ।
ଏଇନେ ଅଛନ୍ତି କୋଉଠି ହଷ୍ଟେଲ ରେ?
ହଁ ମୁଁ ଏବେ ହଷ୍ଟେଲ ରେ।
ଆଚ୍ଛା ଆଚ୍ଛା ବଢିଆ ଏ ପ୍ଲଥ୍ରୀ କୋଉ ଜାଗାରେ କରୁଛନ୍ତି?
ହଁ ପ୍ଲସ ଥ୍ରୀ କରୁଥିଲି ସାଲେପୁରରେ କରୁଥିଲି ସାବିତ୍ରୀ ପ୍ଲସ କଲେଜ ରେ। ପ୍ରାଇଭେଟ ରେ କରୁଥିଲି ଜିଓଲୋଜିରେ ହଁ।
ଆଚ୍ଛା ଆଚ୍ଛା।
ମୁଁ ପିଜି କରୁଛି ଉତ୍କଳରେ ଏବେ ଆଉ।
ଆଉ ଉତ୍କଳ ଅଛନ୍ତି ଆଉ ବୁଲା ବୁଲି କରନାହାନ୍ତି କୁଆଡେ ଲାଷ୍ଟ କୁଆଡେ ଯାଇଥିଲେ ବୁଲିବାକୁ?
ବୁଲାବୁଲି ଏମିତି କିଛି ନାହିଁ କୋଲକାତା ଯାଇଥିଲି ପୂର୍ବ ମନ୍ଦିର।
ଏମିତି କିଛି ନାାଇଁ କୋଲକାତା ଯାଇଥିଲେି।
ସେମତି କିଛି ନହିଁ ଏମତି ଇଚଛା ହେଲା ବଳେଇଗଲୁ ଏମିତି ହବ ତ। ମାନେ କୋଠେ ଯାଇଥିଲୁ ତମେ କୋଠେ ଯାଇଥିଲ ବଲେ।
ମୁଁ ଲାଷ୍ଟ ପୁରୀ ହି ଯାଇଥିଲି ମ ଏଗାରରେ। ମୋ ସାଙ୍ଗମାନୋନ ଆସିଥିଲେ ଯୋଉଠି ପ୍ରିାର କରୁଥିଲୁ ଯୋଉଠୁ। ସେଠୁ ପିଲାଙ୍କର ଏକଜାମ ସାରଲା ପରେ ଆସିଥିଲେ ଯାଇଥିଲେ ତାଙ୍ଗ ବୁଲିବାକୁ।
ଆଚ୍ଛା। କେତେକଣ ଫିଜ ରହୁଛି ମାନେ ନଉଛନ୍ତି ଯୋଉ ଏସ ସି ବି ରେ ପଢା ପଢି କରୁଛ?
ମାନେ ଇର ମାନେ ଫ ଇର ଟା। ହେଲ ଫି ନେବେ ପନ୍ଦର ହଜାର ତାପରେଟ ଖାଇବା ତମ ହାତରୁ ସବୁବେଳେ ପାଞ୍ଚ ସମୟା ଖାଇବା ତମ ହାତରୁ। ଆଉ ଫାଷ୍ଟିଆର ଇର ନେବେ ଯୋଉ ଆଡମିନ।
ହଉଛି ନା କେମିତି କଣ?
ହଁ କ୍ୟାଣ୍ଟିନ ଅଛି ତମେ ଚାହିଁଲେ ବାହାରୁ ମଗେଇ ପାରିବ କିଛି ଅଅୁବିଧା ନାହ୍ନି।
ଆଚ୍ଛା ଆଛା ତା ଫିସ୍ କିନ୍ତୁ ଅଲଗା ରହୁଛି ନା?
ହଁ ତା ଫିସ ତମେ ନିଜେ ଦେଇ କି ଖାଇବ।
ଆଚ୍ଛା ଆଚ୍ଛା।
ଆଉ ତାପରେ ଆଡମିସନ ପାଇଁ ରହୁଛି। ଆମର ଅଠତିରିଶ ହଜାର ନଅଶହ ପଚାଶ ଥିଲା।
ଆଛା।
ସେକେଣ୍ଡ କଣ ହବ କେଜାଣି ସେକେଣ୍ଡ କିନ୍ତୁ ସଟ ଯାଙ୍କ ସେକେଣ୍ଡ ଆଉ ତାପରେ ସଟୀ ଯାଙ୍କ ବସକୁ ପରେ ବାର। ଆଉ ଯାହା ଏକାଡେମିକ ଖର୍ଚ୍ଚ ପଡିବ ଆଉ।
ଆଚ୍ଛା ଆଚ୍ଛା।
ଆଜ୍ଞା। କୋଲକାତ କେବେ ଯାଇଥିଲେ?
କୋଲକାତା ଏଇ ପୂର୍ବ ମାସରେ ଯାଇଥିଲେ ଆଉ ମେ ମାସ ଯାଇଥିଲେ।
ଆ ଆଛା କିଛି ଇନସସିଡେଟ ମନେ ଅଛି?
କଣ ଏମିତି ଏ ବୁଲା ବୁଲି ସେମିତି କେବଳ ଦି ଦିନ ପାଇଁ ଯାଇଥିଲୁ ମ୍ୟାଚ ଦେଖିବା ପାଇଁ। ମୋରଇ
ଆ ହା ଆଛା, ଆଛ, ଆଛା।
ହଁ।
ଆମେ ଯାଇଥିଲୁ ପୁରୀ ଆଛା ଆ୍ଛା ଆମେ ଯାଇଥିଲି ପୁରୀ ମୋ ଗୋଟେ ସାଙ୍ଗ ଟା ମାନେ ମୁଁ ଜୁନିୟର ହବ ସିଏ ବାବୁଙ୍କର ପର୍ସ ହଜି ଗଲା।
ଆଚ୍ଛା ଆଚ୍ଛା।
ବାବୁ ବାବୁ ଘରେ ଝଗଡା କରିକି ସତରଶହ ଅଠରଶହ ଟଙ୍କା ଆଣିକିଥିଲେ। ବାବୁଙ୍କ ହଜିଲ ତାଙ୍କ ମୁଣ୍ଡ ଖରାପ। ତାପରେ ତାର ଅଲଖିଆ କିଛି ନାଇଁ ନାଇଁ। କଣ ହେଥିଲା ବିଦେଶ ବୁଲିବାକୁ। ବିଚ ରୁ ବୁଲିକି ଆସିଲା ପରେ ଫଟୋଟଠ ଆସିଲା ପରେ ଯୋଉ ଅଟୋରେ ଆସିଲୁ ପର୍ଷ ସେଇ ଅଟୋ ରହିଯାଇଛି। ସେ ଅଟୋ। ଶରେ ପଡିଯାଇଛି ସେ ପଛରେ ବସିଥିଲା, ଆମ ବେଳେ ଭଲ କି ସେ ଅଁ ଆମକୁ ଛଡ଼ିଲା ପରେ ସେ ଅଟୋ ହେଲା ଆଉ ଆଉ କାହାକୁ ନେଇନି ସେଟ ଘରୁ ପଳେଇାଇଛି।
ଓ ହୋ।
ଆମେ ଖୋଜି ଖାଜିେ ବହୁତ ଖୋଜିଲୁ ତାକୁ। କଁ ମିଳିବ? ମିଳିଲାନି କିଛି ତାପରେ ମନ ପକେଇ ପକେଇ ଲାଷ୍ଟକୁ ମନ୍ ପଇଲା କି ରାତି ହେ ନା ସାଢେ ବାରଟା ସା ଗୋଟ୍ ସା ଗୋଟେ ହେଲାଣି। ମନ ପଡ଼ିଲା କି ବୋଧେ ସେ ଅଟୋ ରେ ଥାଇପାରେ। ତାପରେ ସେ ଅଟୋ ବାଲା ପୁ ଆମ୍ ମୁଁ ଫୋନ ପେ କରିଥିଲି ଆଁ ନମ୍ବର ମିଳିଲା ହେଠୁ ତାପରେ ତମେ ଫୋନ କରିଥିଲ। ଭାଇ ଟିକେ ଚେକ୍ କରିବେ ଯଦି ର ଇଏ ଏଠେ ବସେ ଦେଇଦେବେ ଯାହା ଯେତେ ଫିସ୍ ହେଲା ଆପଣଙ୍କ ଦେଇଦବୁ। ଏମତି ତାକୁ ରିକ୍ୱେଷ୍ଟ କଲୁ, କିନ୍ତୁ ସେ ଲଟୋ ବାଲା ଟା ଆମ୍ ଆମ ବେଳିଆ ଲକି ସେ ଅଟୋବାଲା ଭଲ ଥିଲା।
ଓହୋ ହୋ ସେ ଯାହାହଉ ମାନିଗଲା ଯେ ଅଟର ଥିଲି ପଡିଥିଲା ବୋଲି। ନ ମାନିଥିଲେ ବି କିଛି କରି ହେଇ ନ ଥାନ୍ତା।
ହଁ ସେଥିରେ ମାନିଲା ତାପରେ ତାକୁ ଯେତେ କହିଲେ ସିଏ ପୁଣି ତା ଘର ପୁରୀରୁ ମାନେ ମନ୍ଦିରରୁ ଆଠ ନଅ କିଲୋମିଟର ପୁରା ଭିତ୍ ଭିତୁରୁକୁ ଦକ୍ଷିଣ ଦ୍ୱାରରୁ ସେଠୁ ସେ ଅଟୋ ନେଇକି ରାତ୍ ତି ସାଢ଼େ ଗୋଟେରେ ଆସିଲା ଦେଲା ପ-ପର୍ସ ଦେଲା।
ଆଚ୍ଛା।
ଯେତେ ଯାଚିଲି ଟଙ୍କା ଟେ ପଇସା ନେଲାନି। ତାପରେ ପୁଣି ତା କୁ କହିଆକୁ ଗଲୁ ହଁ ସେ ଲୋକ୍ ମୋ ସାଙ୍ଗ ଟା ଯିଏ ସିଏ ମାନସିକ କରିଦେଇଥିଲା କି ଯଦି ମିଳିଲା ଦୁଇ ଶହ ଟଙ୍କା ପ-ପ ଫାଣ୍ଡିରେ ପକେଇବ। ସେ ଅଟୋବାଲା ସହିତ ଗଲା ତାର ସହିତ ଗଲୁ ପାଣିରେ ପକେଇକି ଆଇଲି।
ଓ ହୋ ହୋ ସାଙ୍ଗେରେ ନେଇ ଗଲୁ ନାଇଁ କି?
ହଁ ହଁ।
ଭଲ।
ଯାହା ହଉ ଭଲ ଗୁଡ଼ା ମିଳି
କହିଲେ ହଁ ସେମିତିରେ ଯାଇଥିଲେ କହିଆକୁ ଗଲେ ଚଳେ ଆଉ କଁ? ଘରେ ବି ସି କହିଦେଇଥିଲେ ଯେ ହଜାର ଥିଲା ବୋଲି। ଆଚ୍ଛା ଆଚ୍ଛା।
ହେଲେ ଭାଇ ଟିକେ ଅପେକ୍ଷା କର କହିଲା ନାଇଁ ତମେ ଜାଣିନ ମୁଁ କହି ଇଏ କରେ ବଡ଼ ଅସୁବିଧା ହବ।
ହେଁ ହେ। ଭଲ କଥା ଯାହା ଆଉ ଠାକୁରଙ୍କ ପାଖରେ ଦର୍ଶନ କରିଆକୁ ଯାଇଥିଲେ ଠାକୁର ଆସିଲେ।
ହଁ ଏମତି କିଛି ହେଇଥିଲା ବୋଲି ଟ୍ରିପ୍ ମନେ ରହିଲା ନ ହେଲେ ଥୋଡ଼େ ମନେ ରହିଥାନ୍ତା।
ହୁଁ ଉଁ ବୁଝିଲି। ଆଉ ଏବି ବିଷୟରେ କଣ ରେଗିଙ୍ଗ ଘରିକା କେମତି କିଛି କରୁଛନ୍ତି ନା
ଆରେ ବହୁତ୍ କରନ୍ତି ଆମର ଟିକେ କମ୍ପ୍ଲେନ ଛୁଆ ଦେଇଥିଲେ ବୋଲି ବନ୍ଦ ଅଛି।
ହଁ କି?
ହଉ କିଛି ନାଇଁ ଆମନ୍ ଆମ ୟୁନିୟନ ହେଇଗଲା କାଲି ନାଇଁ ପହର ଦିନ ହେଲା ଆମ ନୂଆ ୟୁନିଅନ ହେଲା। ମାନେ ନା ଆମ ବ୍ୟାଚ୍ ର ୟୁନିଅନ ହେଲା ମାନେ ଆମ ହେଲା ଦୁଇ ହଜାର ପଚିଶ ନା ଦୁଇ ହଜାର ଏ ବାଇଶ୍ ପିଲାଙ୍କ ସେ ପୁରା ଆଶି ପର୍ସେଣ୍ଟ ନଥିଲା ମାନେ ୟୁଜିର ସେମାନଙ୍କ ୟୁନିଅନ ହେଲା ସେଟା ଆମ ୟୁନିଅନ ଏବେ ଅଡ଼ିସିସ୍ ଚାଲିବ ସେଠି ଯିଏ ସେଟିଟି ଚଡ଼ା ହବ।
ଆଚ୍ଛା।
ଇଏ ଚାଲିବ ଆଉ। କଲଚର୍ ର ପାର୍ଟ କିଛି କରିହବନି ତାକୁ।
ହଁ ହଁ ଇଏ ତ ସବୁ ସବୁ ଆଡ଼େ ଚାଲିଛି ଏମିତିଆ। ହଁ ଏଠି ବି ଚାଲୁଛି ଏମିତି ଏତେ ବି ନୁହଁ ନର୍ମାଲ ଚାଲୁଛି ଆଉ। ସେ କହୁଛନ୍ତି କିନ୍ତୁ ଆମ ପିଲା ମାନୁନାହାନ୍ତି ଆଉ। ତାଙ୍କୁ କରିଥିଲେ ଏମତି କେମତି ରହି
କିଛି ମାନୁନାହାଁନ୍ତି ମାନିବା ଦରକାର ଗୋଟେ ଦିବର୍ଷ ଚ ଟିକେ ଗାଳି ଶୁଣିବ ତାପରଠୁ
ହୁଁ ହୁଁ ହୁଁ ବୁଝିଲି।
ଦେଖାଜାଉ ଯଦି ବି ଭାଇମାନେ ରାଗିକି ନନେଲେ ତାହେଲେ ପୁଣି ସେକେଣ୍ଡ ଇଅରକୁ ରୁମ୍ ମିଳିବା ମାନେ ସେକେଣ୍ଡ ଇୟରକୁ ଆମେ ଏମିତି କଇବୁନିନା। ଏ ତ ଥିଲା ଜୁନିଅର୍ ମାନଙ୍କର ଯେତେବେଳେ ଆମେ ସିନିଅର ହଷ୍ଟେଲ ଯିବୁ ସେଠିତ ରୁମ ମିଳିଆ କଷ୍ଟକର ହେଇଯିବ। ଆାଇ ଛିହ୍ନି ନଥିବେ ତୁ କିଏ ତ କୋଉହିସାବରେ ରୁମ ଦେବେ।
ହଁ ହଁ ଠିକ କଥା।
ହେମିତି ନାଇଁ ବଟ ରାଗିଙ୍ଗ କଥା ଘରେ କହିଲେ ଜିଏ ନାଇଁ ସିଏ ସୋଦିବ।
ହୁଁ ହୁଁ। ହଉ ଭାଇ।
ହଉ ଭାଇ ଠିକ୍ ଅଛି ଆଜ୍ଞା ଭାଇ।
ରହୁଛି।